ହ୍ୟାଲୋ।
ହ୍ୟାଲୋ।
ମୋ କଥା ସୁଭୁଛି?
ମୋ କଥା ଶୁଭୁଛି ଆପଣଙ୍କୁ?
ହଁ ହଁ ଆପଣଙ୍କୁ ଶୁଭୁ-
ହେଲେ ଆଉ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ମୁଁ ତ ଏଇ ପଢ଼ାପଢ଼ି ଘର କାମରେ ବ୍ୟସ୍ତ ଥିଲି ଆଉ। ଆଉ ଆପଣ ଆଜି କାଲି କଣ କରୁଛନ୍ତି?
ଘରେ ଅଛି ଆଉ। ଗୃହିଣୀ ଅଛି। ନା ମ୍ୟାରେଜ ମାନେ ମ୍ୟାରେଜ ସରିଯାଇଛି। ସରି ଯାଇଛି ଆଉ।
ଆଜ୍ଞା ମୁଁ ତ ଏବେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରୁଛି। ସକାଳୁ ରାତି ପର୍ଯ୍ୟନ୍ତ ପଢ଼ୁଛି ଭାବିଲି ଯଦି ଏବେ ପରିଶ୍ରମ କରିବି ଭବିଷ୍ୟତ ଭଲ ହେବ।
ନିଶ୍ଚିତ ଭାବରେ।
ଆପଣ କୁହନ୍ତୁ।
ଆଉ ଆପଣଙ୍କର ସେପଟେ ବର୍ଷା ହଉଛି?
ଆଜ୍ଞା ଏବେ ବର୍ଷା ହେଉଥିଲା ସକାଳୁ ଏବେ ଟିକେ ଛାଡ଼ିଛି।
ଆଉ ଆପଣଙ୍କ ସିଆଡ଼େ?
ହଁ ସକାଳୁ ବର୍ଷା ହଉଥିଲା ଏବେ ଟିକେ ଛାଡିଛି ଆଉ।
ଆଚ୍ଛା। ଆଉ ଆପଣ କେଉଁ କେଉଁ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି?
ମୋର ପଢାପଢି ସରିଗଲାଣି।
ଆଜ୍ଞା।
ସରି ଯାଇ - ମୁଁ ବି ଚାକିରି କରିଥିଲୁ ଚାକିରି ପରେ ଲଙ୍ଗସ ହେଲା ପରେ ଘରେ-
ତାପରେ ବର୍ତ୍ତମାନ ମୁଁ ହଁ ଏମିତି ସବୁ ସାରିକି ଚାକିରି ବି କରିଥିଲି ଭୁବନେଶ୍ୱରରେ। ହଁ ଘରେ ବାହାଘର ଝିଅ ପିଲା ବୟସ ଦେଖିକି ବାହାଘର-
ଆଜ୍ଞା। ଆଉ ଆପଣ ସିଆଡେ ଏ ବର୍ଷ ରାଜ କେମିତି କଣ ପାଳନ ହେଲା?
ରଜି ତ ବହୁତ ଭଲ ପାଳନ ହେଲା।
ଆପଣ। ପିଠା ପିଠି ମଣ୍ଡା ପିଠା ହେନାଇ ତମ କଣ ଘରେ ତିଆରିି ହୁଏ ରଜରେ?
ଆଚ୍ଛା। ତ ଆପଣଙ୍କ ଘରେ କେମିତି କଣ ଅଛନ୍ତି ସମସ୍ତେ?
ଆଉ ଆପଣଙ୍କର? ଆପଣ ଘରେ ଭଲ ଅଛନ୍ତି?
ମୁଁ ଆପଣଙ୍କୁ ଯୋଉଟା ପଠେଇଛି ସେଇଟା କୁହନ୍ତୁ। ମୋ କଥା ଶୁଭୁଛି?
ହଁ ହଁ
ଆଉ ଆପଣ ସରକାରି ଚାକିରୀ ପାଇଁ ଏବେ ପ୍ରସ୍ତୁତ କରିବେ ନା ବେସରକାରୀ।
ନାଇଁ ବର୍ତ୍ତମାନ ତ ବେସରକାରୀ ଚାକିରୀ ପାଇଁ ଚାଲିଛି ସରକାରୀ ଚାକିରୀ ପାଇଁ କି ପ୍ରସ୍ତୁତି ହେଇ ନାଇଁ।
ମୁଁ ତ ଏବେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ୍ କରିଥିଲି ଆମର ଏଇ ଜି କଟକରେ। କୋଚିଂ ଦିଆହଉଛି ଯେ ବର୍ଷକୁ ବ୍ୟାଙ୍କ କିଙ୍ଗ୍ ସମ୍ ପାଇଁ ରେଲୱେ ପାଇଁ ଆହୁରି ଅନ୍ୟାନ୍ୟ ଗମେଣ୍ଟ୍ ଜବ୍ ପାଇଁ ସେଥିରେ ଜଏନ୍ କରିବି ବୋଲି ଭାବୁଛି।
ସେଟା ବହୁତୁ ଭଲ ଚିନ୍ତାଧାରା।
ଆଜ୍ଞା, ଆପଣ କେମିତି କଣ ପ୍ରିପାୟାର୍ କରୁଛନ୍ତି।
ମୁଁ ତ ସରକାରୀ ଚାକିରି ପାଇଁ ପ୍ରିପେଆର୍ ପାଇଁ ମୋତେ ଟାଇମି ହଉନି।
ଆଜ୍ଞା।
ଚାଲିଛି ଆଉ। ଆଚ୍ଛା ସରକାରୀ ଚାକିରି କାହିଁକି ଆପଣଙ୍କୁ ଏତେ
ଏଇ ଘରେ ବି ପସନ୍ଦ କରୁଥିଲେ ସରକାରୀ ଚାକିରି ପାଇଁ। ସେଥିପାଇଁ ଆଜ୍ଞା ବେସରକାରୀ ପାଇଁ ବି ଦେଖୁଛି ଯଦି ଏଥିରେ ନହୁଏ। ସେଥିପାଇଁ ଟ୍ରାଏ କରିବି ଆଉ।
ଆଜ୍ଞା ଆଉ ଆପଣ ଏଥର ରଥ ଯାତ୍ରା ଦେଖିବାକୁ ଯିବେ ପୁରୀ?
ଟିକେ ଯାଇପାରିବି ନାହିଁ।
ତ ଆମେ ତ ଏଇ ବର୍ଷ ଭାବୁଥିଲୁ ସେ ବାହୁଡାରେ ଯିବୁ ବୋଲି ସାଙ୍ଗମାନଙ୍କ ସହ
ଯିବେ ଆଚ୍ଛା। ଆପଣ ସରକାରୀ ଚାକିରି ପାଇଁ କୋଉ ଲାଇନ ରେ ଏବେ ପଡାପଢି କରୁଛନ୍ତି?
ଏ ଏ ବ୍ୟାଙ୍କିଙ୍ଗ୍ ପାଇଁ।
ଆଜ୍ଞା ସେଇଟା ଦେଖିବେ ବର୍ଷେ ଟ୍ରାଏ ନହେଲା ରେଲୱେ ପାଇଁ ଦେଖିବି ତାପରେ ଏଇ ସରକାରୀ ଚାକିରି ଯାହା ଅଛି ସେଥିପାଇଁ ବି ପଢ଼ାପଢ଼ି କରିବି।
ଆପ ଆପଣ ଗାଁରେ ରହୁଛନ୍ତି ନା ସହର ରେ?
ହଁ ବର୍ତ୍ତମାନ ଭୁବନେଶ୍ବରେ ହିଁ ସହରରେ ରହୁଛି।
ଆପଣଙ୍କ ଗାଁ ଗାଁ ଅଛି?
ନା ନାଇଁ ଶାଶୂ ଘର ହୋଉଛି ଭୁବନେଶ୍ଵର ଆମର।
ଆଚ୍ଛା ଆପଣଙ୍କ ବାପ ଘର ଗାଁରେ ନା
ପାରାଦ୍ବୀପ୍ ହଁ ଗାଁ ରେ।
କେମିତି କଣ ପରିବେଶ।
ସେଠାରେ ପରବେଶ ଆଉ କଣ ପାରାଦୀପି ଯାଇନଥିଲୁ ବୋଧେ ଯାଇନାହାନ୍ତି। ପାରାଦୀପ୍ ଟା ଭଲ ଆସୁଛି ଆମର ପରିବେଶ ବହୁତ ଭଲ ଅଛି।
କଣ ପାଇଁ ଫେମସେ ନା
ପାରାଦୀପି ବନ୍ଦର ଆମର ରହୁଛି ଆପଣ ଜାଣିଥିବେ । । ସେଠି କୋଇଲା ଖଣି ବି ରହୁଛି ଆମର। ଅ ପଥର ବନ୍ଧ ରହୁଛି ଯୋଉଠି କି ଆପଣ ଯେହେତୁ ଯାଇନାହାନ୍ତି ରହୁଚି ବହୁତ କିଛିଟେ ଅଛି ଆମର ଆପଣଙ୍କ କଟକ ଫେମସ୍ କଣ?
ହଁ ତ ଏଇ ତ କଟକ ଦହିବରା ଜାଣିଥିବେ ଫେମସ୍। ଆ ତାରକାସି କାମ ପାଇଁ ଏ କଟକ ଫେମସ୍।
ଆଚ୍ଛା।
ଆଜ୍ଞା ଆପଣ କ
ଆଉ କଟକରେ ଆପଣଙ୍କର ନାଇଁ ମୁଁ କେବେ ଯାଇନାହିଁ ଦଶହରା ଦେଖିବା ପାଇଁ କି କଟକ।
ଆଉ ଏଠି କଟକରେ ବ ଭଲ ଜା ଦଶହରା ହୁଏ ଭଲ ସୁନା ମେଢ ହୁଅନ୍ତି ଚାନ୍ଦି ମେଢ।
ହୋଉ ଏ ବର୍ଷ ଡାକିବେ ଯିବା ଆଉ ଆପଣ ଭୁବନେଶ୍ୱର ଆସୁଛନ୍ତି ତ? ଆମେ ଭୁବନେଶ୍ୱର ରେ ରହି ଏବେ।
ସେଇଆ ଆଖି ଚେକଅପ୍ ପାଇଁ ଯାଇଥିଲି।
ଆଚ୍ଛା।
ଖି ପ୍ରୋବ୍ଲେମ୍ ଅଛି ତ ଚଶମା ୟୁଜ୍ କରିଛି ଗୋଟେ ସାଇଡ଼ କ୍ଲିଅର ଦେଖାଯାଉନି ଆ ସେ- ସେମିତି ଯାଏ ମଝିରେ ମ ଭୁବନେଶ୍ୱର ଚେକପ୍ ପାଇଁ। ଆପଣ ଭୁବନେଶ୍ୱର କୋଉଁଠି ଜାଗା?
ଆମ ଘର ଟା ହୋଉଛି ଭୁବନେଶ୍ଵର ହସପା ଜାଣିଥିବେ । ହସ୍ପା ଆମ ମୋ ଘର ଶାଶୁ ଘର ପ୍ରପର ଘର ହଁ ଆମ ଘର ଅବଶ୍ୟ ପାରାଦୀପ ସେଏ ହଁ।
ଏ ବା ଘରେ କିଏ କି ଅଛନ୍ତି?
ଆ ଘରେ ଅଛନ୍ତି ଶଶୁର ଅଛନ୍ତି ଶାଶୁ ମା ନାହା ସେ ହେଲେ ଚାଲି ଯାଇଛନ୍ତି ଆଉ ସ୍ୱାମୀ ଆଉ ମୁଁ ଆମ ଛୋଟ ଝିଅଟେ ହବ।
ଆଚ୍ଛା କେତେ ବର୍ଷର?
ଆସିବାକୁ ଦ ଦେଢ ବର୍ଷ।
ଆଜ୍ଞା ତାହେଲେ ଏବେ ଏଇ ବର୍ଷ ଦି ବର୍ଷ ଦି ବର୍ଷ ହେବ ମ୍ୟାରେଜ ହେଇଚି?
ହଁ ତିନି ବର୍ଷ ହେଇଯିବ। ହୁଁ ଆର ବର୍ଷ।
ଆ ଆପଣ ହଜବେଣ୍ଡ କଣ କରନ୍ତି?
ସେ ଜବ୍ କରୁଥିଲେ ଆମର ଏଇ ଅଟୋମୋବାଇଲ ଲାଇନରେ ଥିଲା ଆଁ। ଆଡ ଭାଇଟର ଥିଲେ।
ଆଜ୍ଞା।
ଏବେ କିନ୍ତୁ ସେ ଜବ୍ ଆଉ କରୁନାହାନ୍ତି ଆଉ ଏବେ ଆମର ଟିକେ ବିଜନେସ୍ ଥିଲା ତ
ଆଜ୍ଞା।
ବିଜନେସ୍‌ ସଭାଲୁଛନ୍ତି ଆଉ।
ଆଚ୍ଛା ଆଉ ଆପଣଙ୍କ ବାପ ଘରେ କେମ୍ କିଏ କିଏ ଅଛନ୍ତି?
ବାପା ମା ଆଉ ଭାଇ ଅଛନ୍ତି ଭଉଣୀ ଗୋଟେ ସେମ୍ ମ୍ୟାରେଜ କରିଯାଇଚନ୍ତି ଆଉ ଘରେ ସେଇ ଆ ଭାଇ ଏବେ ସେ କଣ୍ଟ୍ରାକ୍ଟ ଲଇନ୍‌ କାମ କରୁଛନ୍ତି। ଛଟଟା ସେ ମ ଭିବ ହଁ। ଏକାଉଣ୍ଟ ଟା ବ୍ୟାଙ୍କ ଟ କରିବ ଭାଇ
ଆଉ ଆପଣ କେବେ କୁଆଡ଼େ କଣ ବୁଲିବାକୁ ଯାଇଛନ୍ତି ଓଡ଼ିଶା ବାହାରକୁ?
ନା ନା ମୁ ଓଡିଶା ସେ ବାହାରକୁ ମୁଁ ଯାଇନି କେବେ
ଆଉ ଓଡିଶାରେ ନା ମୁଁ ତ ଜାଣିନି।
ମୁଁ ଓଡିଶା ଭିତରେ ମୋଟେ ଭୁବନେଶ୍ଵର କଟକ ପାରାଦ୍ୱୀପ ଏଇ ଯୋଉ କେଉଁଝର ଏଇସବୁ ଭରେ ଯାଇଛି ଠାକୁର ଦର୍ଶନ କରିବା ପାଇଁ ଆଉ ବେଶ ସେମିତି କିଛି ଯାଉଛି ଆଜ୍ଞା।
କେଉଁ ଜାଗା ସବୁ ଭଲ ଲାଗିଲା ଯେଉଁ ଯାଇଛନ୍ତି ବୁଲିବାକୁ।
ମୁ ତ ଏବେ ଯାଇଥିଲି। ଆମର କେଉଁ ଘରରେ ଯାଇଥିଲି। ଅଛନ୍ତି ମା ତାରିଣୀ ଯାଇଛନ୍ତି ସିଏ। ହଁ ମତେ ସେଇଟା ବହୁତ ଭଲ ଲାଗିଲା ମୁଁ ବି ଯାଇଥିଲି ଜୁନ ମାସ ପରେ ଯାଇଥିଲେ ଆ ତ ସେ ବହୁତ ଭଲ ଲାଗିଲା ସେ ମାନେ ସେ ଯୋଉ। ସାଇଡ ସବୁ ପାହାଡ ଏରି ଆପଣ କ୍ରସ୍ କରିକି ଯିବେ। ବହୁତ ହ ଲାଗଲା ସେ।
ସେ ମୁଁ ତ ଏ ଖରା ଦିନ ଯାଇଥିଲି ସାଙ୍ଗମାନଙ୍କ ସହିତ। ଦଦ ଦେଓଜର
ହୁଁ ଆଉ ଆପଣ କୋଉ ଯାଇଛନ୍ତି ବୋଲି।
ଆଉ ମୁଁ ବି ଆସି ଯାଇନି ପୁରୀ ଯାଇଛି ଏଥର କୋଣାର୍କ ମନ୍ଦିର ଯାଇଛି। କଖିଳିଆ ଆର ମାସରେ ଯିବୁ ବୋଲି ଭାବୁଛୁ।
କପିଳା ସହ ମୁଁ କେବେ ଯାଇନି ମୋର ବହୁତ ଇଚଛା ଅଛି ପା କିନ୍ତୁ ମୁଁ ଯାଇପାରୁନି।
ଆଚ୍ଛା ଯିବେ କହ ଭଲ ଜାଗା ସେଠି ସେଠାକାର ପରିବେଶ ବି ଭଲ।
ହଁ ମୁଁ ଯାଇନି କେବେ ସେ।
ଆଜ୍ଞା ଆଉ ଆଜି ଘରେ କଣ ଖାଇବାକୁ ହେଇଥିଲା।
ଆଜି ହେଇଥିଲା ଆମର ଭାତ ହେଇଥିଲା ଆଉ ଚିକେନ ହେଇଥିଲା।
ଆଜ୍ଞା ହଁ ମୋରି ସେଇ ଭାତ ଚିକେନ୍ ହେଇଥିଲା ଆଜି। ସତ ଏଇ ସାଲାଡ ହେଇନା ହେଇଥିଲା ଆଉ
ଆଚ୍ଛା ଆଉ ସକାଳେ କଣ ଖାଇଥିଲେ?
ସକାଳେ ଏ ରୁଟି ଭଜା ଖାଇଥିଲୁ ଖାଇଥିଲୁ। ମୁଁ ବି ଶଅଟା ବି ହେଇଗଲାଣି ଆଉ ଟିକେ ପରେ ସନ୍ଧ୍ୟା ଦବକୁ ଯିବି।
ଆପଣ ଦଉଛନ୍ତି ସନ୍ଧ୍ୟ।
ଆଜ୍ଞା ମାମା ନହେଲେ ମାମା କୋଚିଂ ସେଣ୍ଟରରେ ଅଛନ୍ତି। ଜବ୍ କରୁଛନ୍ତି ତ ସେଇ ପାଞ୍ଚଟାରୁ ଯାଆନ୍ତି ସାତଟାରେ ଆସନ୍ତୁ ମୁଁ ସନ୍ଧ୍ୟା ଟାଇମ୍ ଦେଇଦେବି ସକାଳେ ବି କରିଦେବି ପୂଜା।
ବହୁତ ଭଲ କଥା ଠାକୁରଙ୍କୁ ଡାକିବା ବହୁତ ଭଲ।
ଆଜ୍ଞା ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ହୁଁ